ହ୍ୟାଲୋ
ହ୍ୟାଲୋ ହଁ ଭାଇ।
ମୁଁ କହିଲି ଏଇନା ଆଉ କଣ କୋଉଠି ପଢାପଢି ଚାଲିଛି?
ନାହିଁ ମୋର ଏବେ ଚାଲିଛି ବିକମ୍ ସେକେଣ୍ଡ ଇୟର୍।
ହୁଁ ହୁଁ ଆଉ ହ୍ୟାଣ୍ଡସମ ଟୋକାଟା ଆଉ ତମେ ଆଉ।
କିଏ ମୁଁ?
ଓହୋ
ଏ ଭାଇ ନାଇଁ ମ ଏମିତି ଲାଗୁଛି।
ହୁଁ ହୁଁ।
ମିଳୁନାହାନ୍ତି ଝିଅ ମିଳୁନାହାନ୍ତି ମତେ ରିଯେକ୍ଟ କରି ଦଉଛନ୍ତି ଦେତେ ଦେଖିବାକୁ ଖାସ୍ କହିକି ନା। ହାଣ୍ଡସମ ଟୁକା କହୁଛନ୍ତି ଆପଣ।
ଯେ ଯେମିତି ଦେଖାଯାଉଛି ଭଲ ଦେଖା ଯାଉଛି ନା।
ହେ ହେଇଟା ହେମିତି ଫଟୁ ଟା ହେ ଉଠିଛି ବୋଲି ଫଟୁ ଟା ହେମିତି ଲାଗୁଛି।
ଓହୋ ହଁ ରିଅଲ ଦେଖିବାକୁ ପଡିବ ତାହେଲେ ଆଉ।
ଏତେ ଏତେ ଡିଫରେଣ୍ଟ ନାହିଁ ସେ ଟିକେ ନା ଏପଟେ ସେପଟ ଉପର ତଳ ଆଉ। ଏ ଲାଇଟ୍ ଟା ଫେସ ରେ ପଡୁଛି ଟିକେ ଗ୍ଲୋ କରୁଛି ଫେସ ଟା ଆଉ। ହୁଁ।
ଏ ଜିରାଳ ପା ଗଣେଶ ପୂଜା ହଉଛି।
ହଁ।
କଣ କଣ ଡିଯେ ଆଉଛି ତମର ଏଥର?
ତୁ ବେଶୀ ତ କିଛି ଜାଣିନି ଏଇପାଳିକ କଥା ଦେଖୁଥିଲି କଲ୍ ବୁକିଂ କରୁଛନ୍ତି ସାଙ୍ଗଘରେ ଯାଇକିନା ତାଙ୍କର ବୁକିଂ କରିଛନ୍ତି ଏ ସେମ ଶକ୍ତି ଆଉ ଏଇ ଦିଟା ଦେଖିଥିଲି ଏଇ ଦିଟା ବୁକିଂ କରିଛନ୍ତି ବୋଲି ତ।
ଓହୋ ଆର ଥର ହାଇଟେକ୍ ଆଇଥିଲା ବୋଧେ ତମ ଗାଁକୁ।
ହଁ ସେ ଜିରାଳ ଠିକି ହାଇଟେକ ଆସିଥିଲା ଆମ ଘର ଜିରାଳ ନୁହୁ। ସେ ଜିରାଳ ପାଖେରେ।
ମୁଁ ଯାଇଥିଲି ଯେ ଦେଖି ଭଲ ଲାଗିଲା।
ଆସିଥିଲା ଲା ହେ ଯୋଉ ଏ ସେମ ଆସିଥିଲା ହାଇଟେକ୍ ଆସିଥିଲା। ଏ ୱାନ ରେ ଆସ୍ଥିଲା। ଆଉ ହଁ ଜିଟି ଆସ୍ଥିଲା। ଆଉ।
ଓ ଏମ୍ତି ଆଉ କଣ ଦ ଆଉ ତିନି ଚାରିଟା ଆସିଥିଲା ଡାଇନା। ଆଉ କଣ ଦି ତିନିଟା ମୋର ମନେପଡୁନି ଡିଜି ନା ଗୁରା।
ଏମ କେ ବି।
ହଁ ଏମ୍ କେ ବି ଆସ୍ଥିଲା।
ସେତିକିତ ଆଉ କଣ।
ହଁ। ନାଇଁ ଆଉ ଦିଟା କଣ ଥିଲା ବି। ନା ଗୁରା ମନେ ପୁଡୁନି। ନା ଗୁରା ମନେ ପଡୁନି ଆଉ ଦିଟା ବି କଣ ଆସ୍ଥିଲା। ଆପଣଙ୍କର ମାନେ କଣ ବୁକିଂ ଫୁକିଂ ସରିଲାଣି ନା ନାହିଁ ଡିଜେଲ ଫିଜେ କିଛି।
ଆମୋ ଗାଁ ରେ ତ ଏମିତି ଡିଜେ ଫିଜେ କିଛି ଆଣୁ ନାହାନ୍ତି।
ମାନେ ଇଏ କେମ୍ତି ହଉଛି ପ୍ରଶାସନ କେମିତି ଭସାଣି କେମଂତି କରୁଛ।
ବୁଝିଗଲେ।
ଖାଲି ସେମ୍ତି।
ମ୍ୟୁଜିକାଲେ।
ଓହୋ ତ କଣ ମାନେ ଆଲାଉ ନାହିଁ ନା କଣ ହେପଟେ ମାନେ ଦଉନାହାନ୍ତି ପର୍ମିସନ୍ ଦଉନାହାନ୍ତି।
ପର୍ମିସନ୍ ନାହିଁ ଯେ ଏମ୍ତି ଆମ ରାସ୍ତା ଟା ଟିକେ ବହୁତ ଗେଞ୍ଜ ହେଇଯାଇଛି ତ।
ଓହୋ ଭାଇ କୋଉଠି ଅଛନ୍ତି ପାଟି କଣ ଶୁବୁଛି କଲ ଟା ରିଜେକ୍ଟ୍ ହେଇଯିବ ଦୂରକୁ ଆଶହାରି।
ହଁ ବା ଏଠି ଆଇଲି ହାରି ପୁଣି।
ନାଇଁ ଭଏସ୍ ଯଦି ଡବଲ୍ ଭଏସ୍ ଶୁଭିବ ତାହେଲେ କଲ୍ ଟା ରିଯେକ୍ଟ୍ ହେଇଯିବ। ଅଟୋ ରୀଜେକ୍ଟ୍ ହେଇଯିବ।
ନାଇଁ ଚାଲିକି ଯାଉଥିଲେ ଯେ ତାପରେ ଇଏ ହେଇଗଲା ଟିକେ ଆଉ।
ଭଏସ୍ ଏମ୍ତି ଶୁବିଲେ ରିଜେକ୍ଟ ହେଇଯାଉଛି ମୋର ଏମ୍ତି ତିନ ଚାରିଟା ରିଜେକ୍ଟ ହେଇଯାଇଚି ପାଟି ମାନେ ଏମ୍ତି ଜଷ୍ଟ କରରେ ଚାଲିକି ଯିବାରେ କଥା ହେଇ ଯାଉଥିଲେ ଲୋକ ଦି ତିନି ଜଣ ଭୟସ ଟା ଯୋଉ ରିଜେକ୍ଟ ହେଇଗଲା।
ଓହୋ ଜିରରେ କଟି
ମାନେ କଲଉରା ପୁଣି ଯୋଉ ରାକ ଅଧିକ ସମୟ ଦେଖଉଚି ହେଇଚି ବୋଲି ସେଇରାକ ରିଜେକ୍ଟ ହେଇଯାଉଚି ମୋର। ବାର ମିନିଟ କଥା ହେଲେ ନଅ ମିନିଟ୍ ହେଥିରୁ ମାନେ ନଅ ମିନିଟ ଭଳିଆ ଇଏ ରହୁଚି। ତ ସେଇଟା କ ରିଜେକ୍ଟ ହେଇଯାଉଚି ଯୋଉରା ଅଧିକ ପଇସା ଆସିବ।
ଓହୋ ପବନ ଫବନ ହେଲେ ବି କଟିଯାଉଚି ନା କଣ।
ନାଇଁ ନାଇଁ ପବନ ହେଲେ ଏମ୍ତି କିଛି ନାଇଁ। ତ ଯଦି ଅନ୍ୟ ମାନେ ଆମେ କଥା ହେବା ଭିତରେ ଯଦି ଅନ୍ୟ କାହା ଭଏସ୍ ଶୁଭିବ।
ହୁଁ।
ତ ସେଇରା ରିଜେକ୍ଟ୍ ହେଇଯାଉଚି।
କାଇଁ ଆମର ତ ହେଇନି।
ସେମ୍ତି ରିଜେକ୍ଟ ହେଇଯିବ ମାନେ ଆପ୍ରୁଭ୍ ହେଇନଥିବ ଯାଇ ପଇସା ଆସିନଥିବ କି ଆପ୍ରୁଭ୍ ହେଇନଥିବ କଲ ଉରା।
ହୋଇଥିବ।
ଏଇ ଯୋଉ ଦେଖ ଗୋଟେ ଥିବ କଣ କହିଲା କନଫରେନ୍ସ ଡ୍ୟାସବୋର୍ଡ ଥିବ ସେଇଠି ସୋ କରୁଥିବ ସେଇଟି।
ଆଜି ଗୋଟ ନୂଆ ଟାସ୍କ୍ ଆସି ଆସିଲାଣି ନା ଆପଣଙ୍କର।
ହଁ ଆଇସା
ଉ ଯୋଉ କଣ୍ଟ ଅଡିଓ ରେକର୍ଡିଙ୍ଗ ଯୋଉଟା ଓ ଆର୍ ଯୋଉଟା ହଁ ପଢ଼ି ପଢ଼ିକିନା ପଢ଼ିକିନା ଯୋଉଟା ରେକର୍ଡ କରିବ।
ହଁ ମୁଁ ଦଶଟା କରିଦେଇଚି।
ନାଇଁ ନାଇଁ ଦଶଟା କଲୁ ମାନେ କଣ ଦଶଟା ଇଏ ନା ଦଶଟା ପଢ଼ିଚୁ ଟୋଟାଲି ଇଏ ଗୁରା?
ଟୋଟାଲ ଦଶଟା ପଢ଼ିଚି ପଚିଶିଟା ପଢ଼ିବାକୁ ପଡ଼ିବ ବା।
ଦଶଟା ପଢ଼ିଚ ବୋଲି ମାନେ କଣ ଏଇ ୱାନ୍ ବାଇ ୱାନ ନା ଗୋଟେ କମ୍ପ୍ଲିଟ ହେଲା ତାପରେ ଆଉ ଗୋଟେ ର ତାପରେ ଆଉ ଗୋଟେ ର।
ଗୋଟେ କମ୍ପ୍ଲିଟ ହେଲା ତାପରେ ଆଉ ଗୋଟେ ଆଉ ଗୋଟେ।
ଓ ହଁ ମାନେ ଦଶଟା କହି ସରିଲାଣି ମାନେ ଦଶଟା ମାନେ ଦଶ ବାରୁଟା ନେଖୋ ଆସୁଛି ଶହେ କୋଡ଼ିଏ ଟା। ଗୋଟେ ଇଏରେ ଗୋଟେ ଇଏରେ ବାରଟା ଆସୁଛି ପାରାଗ୍ରାପ ଆସୁଛି ପଢ଼ିବା ପାଇଁ।
ମୁଁ ଜମା ପଢ଼ିଚି ଦଶଟା। ମାନେ କମ୍ପ୍ଲିଟ୍ ହେଇନି ଦଶଟା ପାରାଗ୍ରାପ୍ ପଢ଼ିଚି ମୁଁ।
ନାଇଁ ନାଇଁ ତାହେଲେ ଗୋଟେ ହେଟା ତାହେଲେ କମ୍ପ୍ଲିଟ ବି ହେଇନି ତାହେଲେ ଆପଣଙ୍କର?
ହଁ ବା ହେଇ ଗୋଟେ ହେଇଟା କେତେ ଟା କରିଚ ହଁ କରିଚି।
ତାହେଲେ ଏଇଟା ହେଇଯାଇଚି ସେ ଏମିତି ଶିଖିନେ ଆସିବ ସେମିତି ଆସିବ ମାନେ ଚବିଶି ଆହୁରି ତାହାଲେ ଅଛି ଆପଣଙ୍କର କରିବା ପାଇଁ। ମୁଁ ଦିଇଟା କରିଚି ମୋର ଦିଇଟାରେ ବହୁତୁ ହେରାକ ଅଛି। ମିନିୟମ୍ ଦୁଇଶହ ଚାଳିଶିଟା କି ଦୁଇଶହ ଷାଠିଏ ଭଳିଆ ପାରାଗ୍ରାଫ ପଢ଼ିବେ।
ପୁଣି ତିନି ତାରିଖ ଜାକେ ଦେଇଚି।
ମାନେ ଫାଷ୍ଟ ଯୋଉଟା ପଢ଼ିବ ସେଇଟା ଟିକେ ସୁଯା ଲାଗୁଥିବ ପଢ଼ିବା ପାଇଁ। ୟା ପରକୁ ପର ଯେତକ ଆସିବ ମାନେ ହେରା ଆତା ଶବ୍ଦ ତା ୱଡେଗୁରା ଆହୁରି ମାନେ କମ୍ପ୍ଲିକେଟ୍ ରହୁଚି। ପଢ଼ିବା ପାଇଁ।
ହୁଁ ହଁ।
ମୁଁ ପଢ଼ି ପାରୁନି ଆଉ ମାନେ ଗୋଟେ ଗୋଟେ ଗଟେ ପାରାଗ୍ରାପକୁ ପଢ଼ିବାକୁ ମତେ ପାଞ୍ଚ ଦଶ ମିନିଟ୍ ଲାଗୁଛି।
ଓହୋ।
ଥ ଥରେ ପଢୁଚି ତାପରେ ଦିଟା ଲାଇନ୍ ପଢ଼ିଲା ପରେ ଭୁଲ ହେଇ ଯାଉଛି ପୁଣି ତାକୁ ଡିଲିଟ କରିକି ନା ପୁଣି ଥରେ ପଢୁଛି।
ହୁଁ ହୁଁ।
ଏମିତିି ହେକିନା ମୋର ବହେ ଟାଇମ୍ ଗଲା ଦି କେ ମୁଁ ଜମାରୁ ଦିଇଟା କମ୍ପ୍ଲିଟ କରିଚି ତି ଟିନି ମ୍ବରଟା ପଢ଼ିଲି ଯେ ଏଟା ପଢ଼ି ପାରିନି ମୁଁ କହିଲି ରାତିି କରିବି ଆଉ ଟିକିଏ ପରେ।
ଅହ ହଉ ଆଉ।
ହ
ଆଉ କଣ ଏଇନା
ଏଇ ଫୋନ ଏ ଫ୍ରେଣ୍ଡ। କହିଲେ ଫୋନ ଏ ଫ୍ରେଣ୍ଡ୍ ଯୋଉ ତାସ୍ ପରେ ଆସିବ ଗୋଟେ ଟ୍ରାକିଫିସ୍ନ ତାକ୍ସ। ମାନେ ଗୁରେ ଆସିବ ଅଡିଓ ଅଡ଼ିଓ ଗୁରେ ଆସିବ ହେରାକ ଟାଇପ୍ କରିବ ତା ଭିତରେ କେଉଁଠି କଣ ରହିବ ପୂର୍ଣଚ୍ଛେଦ ରହିବ। ଘଣ୍ଟ ମାନେ କମା ରହିବ ସେଇଟା ମାନେ ଦେଇକିନା କରିବ।
ଏ ହେଇରା ମୋ ସାଙ୍ଗମାନୋନ କରୁଥିଲେ ମତେ ଦେଖୋଉଥିଲେ।
ହଁ ହଁ।
ବରଷ ଟଙ୍କା ପାଇଚୁ ନା?
ହଁ ସେ ଚ ଗୋଟେ ସାଙ୍ଗଟେ ଗୋଟେ ଆଇଟିରୁ ଚଉଦଶହ କରିକି ଆଉ ଗୋଟେ ଆଇଟିରୁ ପନ୍ଦରଶହ ଟଙ୍କା କଲାଣି।
ହୁଁ।
ଏଥୁରୁ ଭଲ ପଇସା ହଉଛି ଏ ଆପ ରେ।
ଆ ମୋ ସାଙ୍ଗ ମାନ ଆଜି ଜଣେ ଉଠିଲା ଚବିଶ। ମଝିରେ ଜଣେ ଉ
ଏଇ କେବଳ ଏଇ ଏଇ କଲ ଗୁଡାରେ ଭଲ ପଇସା ଆସୁଛି ନହେଲେ ଆରଗୁରାରେ ଏତେ ବେଶୀ ବେସି ଆସୁନି।
ହଁ ପା।
ଏଇ ଯୋଉଟା ଅଡିଓ ରେକର୍ଡି ଯଉଟା ଓ ଆର୍ ଯୋଉ ଆ ଇଏଟା ସେଟାରେ ଜମାରୁ ଗୋଟେ ଇଏ କମ୍ପ୍ଲିଟ୍ କଲାଠୁ ଅଠର ଟଙ୍କା ଦବ। ତା ଭିତରେ ଯଦି କଣ ଭୁଲ ଭାଲ ପଡ଼ିଥିବ ତାହେଲେ ହେରା ବି କାଟିଦବ ହେଥିରୁ ବି ପଇସା କାଟିଦବ।
ମାନେ ଅଠର ଟଙ୍କା ଯଦି ଯାହାର ହେଲେ କରା ହବନି ନହେଲେ ଆଉ।
ଏଟା ଆସିନି କି ମେସେଜ ଆସିନି କି। ମେସେଜ ଆସିନି କି ସେ ତୋ ହ୍ୱାଟସଆପକୁ ମେସେଜ୍ ଆସିଥିବ ତ।
ଅ ହେରା ମ ମୁଁ କାଇଁ କରିଚି କି ତାଙ୍କ ପାଖକୁ ଆଇଥିଲା ମୁଁ ଦେଖିଥିଲି।
ଓ ହ ନାଇଁ ମୁଁ ହ୍ଵାଟସଆପ୍ କୁ ମେସେଜ ଆସିଚି ଏମତି ଏମତି କଟିଯିବ ବୋଲି ଆଉ ଗୋଟେ ଗ୍ରୁ ଗୃପ୍ରେ ଗୋଟେ ଜୁମ୍ ମିଟ ରେ ଗୋଟେ ମିଟିଂ ଚାଲିଛି ଗୁଗୁଲ୍ ମିଟ ରେ ସେଥିରେ ଜଏନ କରିକି ଦେଖିଲେନି। କହୁଛନ୍ତି ବୁଝଉଛନ୍ତି କଣ ସବୁ କେମିତି କଣ ହବ।
ହ
ଏ ମୁଁ ଦେଖୁଥିଲି ନା ମ ବିରକ୍ତ କ୍ତି ଲାଗିଲା ଯେ ମୁଁ କାଟି ଦେଇକି ପଳେଇ ଆସିଲି
ହଉ ଆଉ କରିବା ଦେଖିବା କଣ ହଉଛି। ନ ହେଲା ନାହିଁ ଗଲା ଏତେ କିଏ ହେଟ
ଏଇଥିରେ ତ ଆପଣଙ୍କୁ କେତେ ଏମିତି ମିଳିବ ଯେ
ହୁଁ ସେ ତାର ଅଟୋମେଟିକ କଟିବ ନହେଲେ।
ହଁ।
ତାପରେ ଆଉ କଣ ଘରେ ଖାଇବା ପିଇବା
ହୁଁ ରାତିକି ରୁଟି ଖିଆ ହଉଚି।
ହୁଁ ହଁ।
ଏଇ ଯିବି ଯାଇ ଚାରି ପାଞ୍ଚ ଦିନ ହେଲା ଟିକେ ଜିମ୍ ଯାଉଛି ତ। ମନା କରିଛନ୍ତି ଟିକେ ଭାତ କମ ଖାଇବା ପାଇଁ।
ହୁଁ ହୁଁ।
ଆଉ କଣ କେତେ ତମର ହାଇଟ ତାହେଲେ।
ମୋର ହେଇ ତି ମୋର ଜମାରୁ ଦିଟାର ପଇସା ଆସିଛି ଗୋଟେ ରେ ଆସିଛି ପଂଶଠି ଟଙ୍କା ଗୋଟେ ରେ ସତଚାଳିଶ ଟଙ୍କା ବାକି ପୁରା ଏମିତି ପେଣ୍ଡିଙ୍ଗ ପଡିଛି ପଇସା ଏ ଯାଇ ସୋ କରୁନି କେତେ ଆଇଚି ବୋଲି।
ନାଇଁ ମୁଁ କହିଲି ତମର କେତେ ହାଇଟି।
ମୋ ହାଇଟି।
ହୁଁ।
ମୋର ହୋଊଛି ପ ଫାଇଭ୍ ପଏଣ୍ଟ ନାଇନ। ହୁଁ।
ଓହୋ ଠିକ ଠାକ୍ ଅଛ ଆଉ।
ହୁଁ ଏ ହାଇଟ୍ ନଥିଲା ଏଇ ଲକଡାଉନ ପରେ ହାଇଟ୍ କେମିତି ବଢିଯାଇଛି।
ତାପରେ ଆଉ ଘରେ ସବୁ ଭଲ।
ହଁ ଘରେ ସବୁ ଭଲ।
ତମ ସେ ମାନେ ବିଗ ଫାମିଲି ନା ସଟ୍ ଫ୍ୟାମିଲୀ।
ନାଇଁ ଏତେ ବିଗ୍ ନୁହଁ ଆମର ମାନେ ବିଗ ଫାମିଲି ଯେ ଆମର ଟିକେ ଦୂରେଇ ଆସିଚୁ ମୋ ଜେଜେ ଜିଏ ତାଙ୍କ ଏଠୁ ଆସିଛନ୍ତି ହାରି ସେ ଘର ଜ୍ୱାଇଁଆ ହେଇ ରହିଲେ ସେମ୍ ଗାଁରେ।
ହୁଁ।
ତ ଯୋଉଠିକି ଆସିଲେ ଏଠି ଏମିତି ଏତେ କାହା ସହିତ ମୋ ଜେଜେ ଯିଏ ସେ ଏତେ ମାନେ ଟିକେ ଏ ଯେମିତି ଖଡ଼ି ଶୁକୁଟା କା ସହିତ ମିସେନି ଏତେ ବେଶୀ।
ହଁ ହ।
ତ ଏତେ ବେଶୀ କାହାର ମାନେ ନାହିଁ ଏତେ ରିଲେଟିବ୍ ଫିଲେଟିବ୍ ବେଶୀ କେହି ନାହାନ୍ତି ଜାଣିକି ମାନେ ମୁଁ ବୋବା ଘର ଆମର, ମୋ ବୋବା ଘର ଅନ୍ୟ ଗୋଟେ ଜାଗାକୁ କରି ଘର କରି ଯାଇଛନ୍ତି ହାରୀ। ଆମର ଜାଣିକି ନା ଚାରି ଜଣ ଘରେ ଟୋଟାଲି ମେମ୍ବର ଆମର ଆଉ। ତ ସେତିକି ଟୋଟାଲ ଲୋକ ଆଉ ବେଶୀ ନାହାନ୍ତି। ଆପଣଙ୍କର ମାନେ କଣ ମାନେ ବିଗ ଫେମିଲି ନା ମାନେ ଇ ଛୋ
ଆମର ବିଗ୍ ଫ୍ୟାମିଲ ଆମର ପନ୍ଦର ଜଣ ଏକାଥରେ।
ହୁଁ ହୁଁ।
ଏକାଠି ରହୁଛୁ ଆଉ।
କଣ କହିଲେ?
ଏକାଠି ରହିକି ଆମର ବିଜନେସ୍ ସବୁ ସମ୍ୱା
ହ୍ୟାଲୋ।